ହେଲୋ ହୁଁ କଣ କରୁଥିଲୁ।
ମୁଁ ଏଠି ବସିଥିଲି ଆଉ ତୁ?
ମୁଁ ଟିକେଏଇ ଚା ଆଉ ସେଉ ପକେଇକିନା ଖାଉଥିଲି।
ଚା ସେଓଉଟା ବଢିଆ ଲାଗୁଥିବ ନା।
ମୋତେ ବଢିଆ ଲାଗୁଛି ଚାରିଟା।
ଆଜି କଣ ରୋଷେଇ କରୁଥିଲୁ ବା?
ଆଜି ଆଉ ଟିକେ ଚିକେନ କରିଥିଲି ଟିକେ ଚିକେନ କଷା ଟିକେ। ଆଉ ଡାଲି ଟିକେ କରିଥିଲି ଆଉ ଟିକେ ଛତୁ ଭଜଜା ଥିଲା।
ଆଉ ବଢିଆ ଲାଗୁଥିବ ଛତୁ ଚିକେନ କେମିତି କରିଥିଲୁ ବା?
ଚିକେନ ଟା ତ ପୁରା ବଢିଆ କି କରିଥିଲି କଷି କଷିକି ନା।
ହଁ।
ଆଉ ବଢିଆ ଲାଗୁଥିଲା ପିଲାମାନେଖାଇଲା ବେଳକୁ ବାବା ପୁଅ ସବୁ ଖାଇଲାରୁୁ ହଁ ବଢିଆ ଲାଗୁଥିଲା କହିଲେ ହମୁ
ଓ ହଁ। ତାହେଲେ ବଢିଆ ଲାଗୁଥିଲା ନା
ହୁଁ ଛତୁ ଟା ବି ବଢିଆ କରୁଥିଲି ଛତୁଟା ପୁରା ବଢିଆ ପରା ମାନେ ମୁ ବହୁତ ସୁନ୍ଦର ନ କି ଦେଖା ବି ଯାଉଥିଲା ତା କଲର ଟା ବି
ଛତୁ କେମିତି କରିଥିଲୁ?
ଖୁ କ ହ
ହାଲୋ କହୁନୁ।
କାଇ କରିଥିଲୁ।
ଅଁ। ହାଲୋ ଆଉ।
ହୁଁ ହାଲୋ ମୁଁ କହିଲି ତୋର କଣ ରୋଷେଇ କରିଥିଲୁ?
ମୋର ବା ମାଛ କରିଥିଲି ମାଛ ତରକାରୀ କରିଥିଲି ଆମ୍ବୁଲ ବେସର ଦେଇକି।
ହୁଁ।
ହଁ ସୋରିଷ ମସଲା। ଉଁ ହଁ ବଢିଆ ଲାଗୁଥିଲା।
ହୁଁ ଖାଲି ତରକାରୀ କରୁଥିଲ ନା ଭଜା ଭାଜିଥିଲୁ ଖାଇବା ପାଇଁ ରାତିକି ରଖିଛୁ ନାଇଁ।
ନାଇଁ ନାଇଁ ତରକାରୀ କରୁଛି ରାତିକି ରଖିଛି ନା।
ହୁଁ।
ହଁ ଭଲ। ଆଉ ରାତିକି ରଖିଛି ରାତିକି ଭାତ ଖାଇଦବୁ ଆଉ ତାଙ୍କର ରୁଟି ଆଉ ଭଜା କରିବି। ଶଶୁ ବାବା ଆଉ ପୁଅ ଖାଇବେ ଆଉ।
ଓ ହୁଁ ହୁଁ ହଁ ମ ଭଲ। ଆଉ ସେମାନେ ଆଉ କାହିଁକି ଖାଇବେ ତମେ ତ ଆଇଁଷ ଖାଉଚ ଯିଏ ଖାଇଦବ।
ହଁ ନାଇଁ ପୁଅ ଏଇନା ସ୍କୁଲ ରୁ ଆସିଲେ ତାର ଦିଟା ପେଟି ପିସ ସେ ଖାଏ। ତାର ଦିଟା ପେଟି ପିସି ରଖିଛି ମାଛ ର ପେଟ ପିଶି ଆଉ ସେ ଦିଟା ଖାଇବ। ଆଉ ତାପରେ ଉଁ ଆଉ ସନ୍ଧ୍ୟାବେଳେ ଖାଇବ ଆଉ ରାତିରେ କଣ ପୁଣି ଖାଇବ କି। ସେଥିପାଇଁ ସନ୍ଧ୍ୟାବେଳେ ଖାଇକି ଟିଉସନ ଯିବ ରାତିରେ ଆଇଲେ ଆଉ ରୁଟି ତାର କରିଥିବି। ଆଉ ଶଶୁର ତ ଆଇଁଷ ଖାଆନ୍ତିନି ତାଙ୍କ ପାଇଁ ଭଜା ଭାଜିିବି ରୁଟି ଖାଇବେ। ଆଉ ଆମେ ମାମା ର ମୋର ମାଛ ଖାଇଦବୁ ଆଉ ମାଛ ଭାତ ଆଉ।
ହୁଁ ଭଲ। ଆଉ ତାହେଲେ ରାତି ପାଇଁ କିଛି ଟେନସନ ନାହିଁ ଆଉ।
ନା ତମର ରାତି କି ରୋଷେଇ କଣ? ହାଲୋ।
ମୁଁ କହିଲି ସନ୍ଧ୍ୟାବେଳେ ଏଇନା ଜଳଖିଆ କଣ?
ସନ୍ଧ୍ୟା।
ମୁଁ କହିଲି ସନ୍ଧ୍ୟା ବେଳେ ଏଇନା ଜଳଖିଆ କଣ ଖାଇବ? ମୁଁ ସେ କଥା ପଚାରୁଛି ତମ
ସନ୍ଧ୍ୟା ବେଳେ ଜଳଖିଆ ଏଇନା। ହଁ ଖାଇବୁ ନା ବରା ଫରା କଣ ଆଣିକି ଖାଇବୁ କିଣିକି ଆଣିବୁ ବରା।
କିଣିକି ଖାଇବ ତମର ସେଠି କଣ ବେଶୀ ଭଲ ମିଳୁଛି ଖାଇବା ଜିନିଷ? ସେ ପାଖେରେ। ପାଖରେ କଣ ଭଲ ଜିନିଷ ମିଳୁଛି ଖାଇବା କଣ?
ଆମର ଏଠି ପାଖେରେ ଆଁ ଭଲ ଜିନିଷ ବିସ୍କୁଟ କମ୍ପାନୀ ଏଠି। ଖୋଲା ହେଇଛି। ହେଲା ଯେତେ ଭେରାଇଟି ବିସ୍କୁଟୁ ପାଇପାରିବ। ହେଲା ବଢିଆ ବଢିଆ ବିସ୍କୁଟୁ।
ନାଇଁ ସେ ପାଖରେ ଯୋଉ ଦୋସା କି ଚାଟେ କି କଣ ଗୋଟେ ଭଲ।
ହଁ ଦୋସା ଅଛି ଦୋସା ଟା ଅଛି ଏବେ ସେ ଯୋଉ। ମଝିରେ ବନ୍ଦ ହେଇଯାଇଥିଲା ସବୁ ଗ୍ୟାସ ଫ୍ୟାସ୍ ରେଟ କରିଦେଇଥିଲା। ବନ୍ଦ ହେଇଥିଲା ଆଉ ମୁଁ ତ ଏବେ ଘରକୁ ପଳେଇଥିଲି ମୁଁ ଆଉ ଜାଣିନି ପୁ। ସେ ଖୋଲିଲା ନା ନାଇ। ମୁଁ ତ ଏବେ ଘରକୁ ଯାଇଥିଲି ଆସିଲି ଦେଖିନି ଆଉ ଆଣିନି ଖାଇନି କିନ୍ତୁ ତାର ବଢିଆ ଦୋଷା ଟା ବଢିଆ କରେ।
ହଁ ଏବେ ଗୋଟେ ଗୋଟେ ଜାଗାରେ ଦୋସା ଟା। ଯୋଉ ଟିକେ ବହୁତ ଆଳୁ ଦେଇଦିଅନ୍ତି ତ ମସଲା ଆଳୁ ମତେ ସେଇଥିପାଇଁ ଭଲ ଲାଗେନି। ଏ ଆମର ଏଇ ଜଟଣୀରେ ସେଠି ସେମୀତି ଗୋଟେ ଜାଗାରେ ଦଉଥିଲା ଦୋସା ଟା। ସେ ଦୋସାଟା ବଢିଆ ଦୋସା କରେ ମୋ ପୁଅର ଭାରି। ପ୍ରିୟ ହଉଛି ଦୋସା ଟିକେ ସେ ଦୋସା ଦେଇଦେଲେ ରାତିରେ ସିଏ ତାର ଖାଇଦିଏ। ଆଉ କିଛି ଖୋଜେ ନା ଆଉ ଧର ତମେ ଯାହା ତମର ଆମିଷ ଖାଇଲ ଯାହା କଲ। ତା ଗୋଟେ ଦୋସା କିଣିକି ଦେଇଦେଲେ ସେ ଖାଇଦିଏ। ଯେ ସେ ଦୋ ଦୋସାଟା ଯୋଉ ମଝିରେ ଯୋଉ ଗ୍ୟାସ୍ ସମସ୍ୟା ହେଲା ଆଉ ଦୋକାନୀ ମାନେ ବନ୍ଦ କରିଦେଲେ କାରଣ ଦୋଷା ପାଇଁ ଅଧିକ ଟିକେ ଗ୍ୟାସ ଜାଳ ଦରକାର ହେଲା ତାଙ୍କର। ଆଉ ସେ ଯୋଉ ଦେଇ ପାରିଲେନି ବନ୍ଦ କରିଦେଲେ ଆଉ ଦେଖିଲା ବେଳକୁ ଏବେ ସେ ଦୋସା ଦୋକାନ ଟା ଖୋଲିଛି। ସେ ଯୋଉ ଦୋସାଟା ନଉଥିଲା ସତୁରି ଟଙ୍କା ଫାଷ୍ଟ ଥିଲା ଷା ଠିଏ ସତୁରି ଏବେ ହେଇଯାଇଛି ଅଶୀ ଟଙ୍କା ଗୋଟେ ଦୋଷାକୁ। ଏଡିଟେ ଦୋସା କିନ୍ତୁ ସେ ଅଶୀ ଟଙ୍କା। ଭଲ ଲାଗୁଛି ବୋଲି ଖାଲି ପିଲାଟା ବୁଝୁନି ବୋଲି ଆଣିବା କଥା ପଇସା ଗ କଣ କି ଗୋଟେ ଦୋସା ଆଡିଟେ ମାନେ ଛୋଟ ସାଇଜ ଛୋଟ କରିଦେଇଛନ୍ତି। କିନ୍ତୁ ନେଉଛି ଅଶୀ ଟଙ୍କା କିନ୍ତୁ ପିଲାଟେ ହଁ ପିଲାଟି କଣ ସେଇ ଗୋଟିଏ ଦୋଷା ଖାଇକି ତାର ରାତିରେ ରହେ ସେ ଆଉ କିଛି ଖାଏନି ତ। ସେଇଥିଲାଗି ତାର ଲାଗି ଯାହା ହଉ। ଖୋଲିଲା ବଡ କଥା ମୁଁ ଭାବିଥିଲି ଯେ ସିଏ ଖାଲି ଖୋଲିବନି। ଆଉ ରୋଲ ଫଲ ଗୁଡାକ ସିଏ ଖାଇବାକୁ ଭଲ ପାଏନି ଯା ଟିକେ ଦୋଷା ହେଲେ ଭଲ। ଅ ଯାହା ହୋଉ ଖୋଲିଲା ବୋଲି ଏବେ ଦିନ ଆଣିକି ତାକୁ ଦେଇଥିଲେ ତ ସେ ଖାଇଥିଲା। ମୁଁ ସେ କହିଲି ସେପଟେ କଣ ଯୋଉଠୁ ମିଳେ କହୁ ଫୁଣି ଦୋସା ଫସା ମି କଣ ଭଲ ଆଉ ମିଳୁଛି ସେଠିକି ଖାଇବା ଜିନିଷ?
ଦୋସା ପନିର ଆମ ଦୋସରେ ଆଳୁରେ ପନିର ଦେଇଥାଏ ଆମ ଦୋସ ସ ଆଳୁ ହଁ ପନିର ଖାଲି ପୁଳାଏ ଦେଇଥିବ ହାଲୋ ହଁ ମୁଁ
ପନିର୍ ଦୋସାଟା ଆଉ।
ହଁ ଆମ ପୁଅ ଆସିଥିଲା ଘରକୁ ବଡ ପୁଅ ତାକୁ ସେମତି ଭଲ ଲାଗୁଥିଲା ଦୁଷା ସିଏ ଆଣିକିରି ଖାଇଥିଲା ଦେଇଥିଲି ଖାଇଥିଲା। ଇ ତାଥିରେ ଯଉଠି ଗାଜର ଫାଜର ସେ କାଢିଦିଏ ଆଉ। ତାକୁ ହେରା
ହଁ ସିଏ ତ ଗାଜର କାଢିଦିଏ। ଏମିତି କି ମୁଁ ଘରେ ଯୋଉଦିନ ଟି ଟିକେ ସାଧରେ ବିରିୟାନୀ କରେ। ଆଉ ମୁଁ ତା ଦେରେ ଗାଜର ଯୋଉ ଶୀତ ଦିନେ କରେ। ଗାଜର ଫୁଲକୋବି ବିନ୍ସ ମଟର। ଆଉ ସବୁ ପକେଇଥିବି ମାନେ ସବୁ ଅ ଛତୁ ବେଳେ ବେଳେ ପନିର ଥି ପନିର ବି ପକାଏ ତା ଟିକେ ପନିର ପ୍ରି ପନିର ଟା ଯେମିତି ହେଲେ ପକାଏ। ପକାଏ ଯେ ସିଏ କଣ କରିବ ସବୁ ଖାଇବ। କିନ୍ତୁ ଉଁ ଗା ଗାଜର ଆଉ ବିନ୍ କୁ ସାଇଡ କରିଦବ କୋବି ଫୋବି ଖାଇଦବ ଗାଜର ଯୋଉ ପଥରେ ପଡିଲେ ସେ କେମିତି ଗୋଟେ ସରୁଆଟେ ହେଲେ ବି ସେ ତାକୁ କାଢିକି ଗୋଟେ ସାଇଡ ରେ ଥୋଇଦିଏ।
ହୁଁ ହଁ ତାକୁ ହେରା ଭଲ ଲାଗେ।
ନା ନା ତାକୁ ସେଇଟା ଭଲ ଲାଗେନି ତାକୁ ଖାଲି ଭଲ ଭଲ ଖାଇବା ଭଲ ଲାଗେ। ଆଜି ଚିକେନ କରିଥିଲି ବୋଲି ତା ମନ ଖୁସି ଏଇନା ସ୍କୁଲରୁ ଆସିଲା। ଆଉ ମତେ କବାଟ ବାଟୁ ଚି ମୁଁ ଜାଣି ପାରୁନି ମୁଁ ଟିକେ ଆଖି ଲାଗିଥିଲା ନା ମୁଁ ଆଖିରେ ସାଢେ ଦିଟଟା ରେ ଶୋଇଥିଲ ନା। ସେଟା ବେଳକୁ ନିଦ ଭାଙ୍ଗି ଗଲା ବେଳକୁ ଫଟିକିନା ଉଠିକି ଦୌଡିଲି ଗଲା ବେଳକୁ ପୁଅ ଡାକୁଛି ମାମା ମାମା। କବାଟ ଖୋଲୁନୁ। ଆଉ ଉଁ ଉଠିକି ସେଠୁ ପୁଣି ତା ଟିକେ ଗରମ କଲି ଚିକେନ ଟା ସେଠୁ ଭଲ ଲାଗୁଥିଲା ହେ ଉଷୁନା ଭାତ ଖାଇବାକୁ ଭଲ ପାଏନି କହିବ ମୋ ପାଇଁ ଅରୁଆ କରିବୁ। ଆଜି କିନ୍ତୁ ଉଷୁନା ଭାତରେ ଚିକେନ ଗୋଳେଇ ଦେଇଥିଲି କହିଲ ହଁ ମାମା ବଢ଼ିଆ ଲାଗୁଛି। କିଛି ବୋଲି କିଛି କହିଲା ନାଇଁ ଖାଇଲା ପଚାରିଲା ଆଉ ରାତି କିି ମୁଁ କହିଲି ରାତିକି ଆଉ କଣ? ଆଉ ନା ରାତିକି ଆଉ ମୋ ପାଇଁ କଣ ହବ ମୁଁ କହିଲି ଆରେ ଚିକେନ୍‌ ଅଛି ନା ଉଷୁନା
ଚିକେନ୍‌ କଣ ସମସ୍ତେ ଖାଇଲ ତୁ ତ ଭଲ ପାଉନା ଚିକେନ୍‌ ଖାଇବାକୁ?
ପାଏନି ପା ମୁଁ ଟିକେ ଛତୁ ଆଣିଥିଲେ ବାବା ମୋ ପାଇଁ ହେଲା ଆଉ ଛତୁ ଟିକେ ନାଗୁ ଭାଜିଥିଲି ଆଉ ଡାଲି ଟିକେ କରିଥିଲି ଖାଇଲି। ଆଉ
ହୁଁ।
ସିଏ ଚିକେନ୍‌ ଖାଇଲେ ତାଙ୍କର। ଅଜା ନାତି ଖାଇଲେ ଯେ ସେ ପୁଅ ସେଇ କଥା କହୁଛି ଯେ ରାତିକି ବି ତାର ଅଛି ଯେ ମୁଁ କହିଲି ପୁଅ ଉଷୁନା ଭାତରେ ଖାଇଦବୁ। ନା ଅରୁଆ ରାନ୍ଧିଲୁନୁ ମୁଁ କହିଲି ନାଇଁ ଖାଇଦବୁ ହଁ ବୁଝି ଯାଇଛି ତ କଣ କହୁଛି କେଜାଣି ପୁଣି ଯଦି କଣ କହିବ ଯେ ନାଇଁ ହୋଉ କର ଅରୁଆ ଭାତ ନହେଲେ ମୁଠାଏ ରାନ୍ଧିଲେ ରାନ୍ଧିଦେବି ତା ଲାଗି ଆଉ କଣ। କାଲି ଗୁରୁବାର ଅଛି ତ ପୁଣି ଅରୁଆ କରିବି କେତେ ଅରୁଆ ରାନ୍ଧିବି। ତାକୁ ସେମିତି ବୁଝେଇକି ଗୋଳେଇ ଦେଲେ ଖାଇଦବ କାରଣ ତରକାରୀ ଟା ଭଲ ଲାଗୁଛି ଏତେ ଯେ। ସେ ତରକାରୀ କଲର ତ ପୁରା ଏମିତି ହେଇଛି ପୁରା ନାଲି ନାଲି ପୁରା ଯେମିତି ଆଉ ଛେଳି ମାଂସ ଖାଇଲା ଭଳିଆ।
ସେ ବୋଧେ ଦେଶୀ ଚିକେନ୍‌ ସେ ହଉଛି ଦେଶୀ ଚିକେନ୍‌ ଟା।
ଦେଶୀ ନୁହଁ କିନ୍ତୁ ଭଲ ହେଇଛି ମୋର କଣ କି ଯୋଉ ଛୋଟ ଗ୍ୟାସ ରେ କରେ ସେ ଭଲରେ କଷି ହୁଏନି। ସେ ଖାଲି ସିନା ବାଧ୍ୟରେ କରେ ଖାଲି ଟିକେ ଫୁଟିବ ଛିଟିକିବ ବୋଲି। ମୁଁ ସେଇଥିପାଇଁ ମାଛ ହେଲା ଦିନ କେବଳ ଯାଉଛି ସେଇ ତଳକୁ କରିବାକୁ ପୁଟିକକୁ। ନହେଲେ ବାକି ତକ ଦିନ ମୋର ସେ ପଛେ ଗ୍ୟାସ ପୋଛୁଛି ସେଇଠିକି ମୁଁ ମୋର କରୁଛି। ଆଜି ତ ଏମିତି ହଇରାଣ ଯେ ଏପଟେ ଭାତ ସେପଟେ ଚିକେନ୍‌ କଲି। ହଁ ସେଇ ଖାଇଲା ସେଇଠି ଯୋଉ କରିଲି ସେ କଷି କଷିଆ କଲାବେଳକୁ ଟିକେ ଭଲ ଲାଗେ ଏଠି କଣ କି ଖାଲି ମସଲା ତାତିଯିବ ବହୁତ ଜୋରେ ଜାଳ।
। ଗ୍ୟାସରେ ଟିକେ କଷ୍ଟ କଣ ଏକରେ ତ ମାନେ ତାତି ଯିବ।
ଯଦି ଜାଳ ଜୋରେ ହବ ତାତି ଯିବ। ଯଦି ତାକୁ ଟିକେ ସିମ୍ ରେ କରିବ ସିଏ ହଁ ପୁରା କମିଯିବ। ସେ ସେଥିଲାଗି ଟିକେ ଆଉ ଲାଗିବ ଯେମିତି ଜାଳ ଗୁଡ଼ା ଟିକେ ବାହାରକୁ ପଳଉଛି। ଏଇ ଗ୍ୟାସ ର ଚୁଲାଟାରେ ହଁ।
ଅଛି ରୋଷେଇ ଘର ଗୋଟେ ସାଇଡ ରେ କୁ ରଖିଦେଇଛ ଗ୍ୟାସ ଟା ପାଖାପାଖି କି କିଛି ବି ନାହିଁ। ତମେ ଯାହା ପଡ଼ିଲା ଛିଟିିକିଲା ଲାଷ୍ଟକୁ ପୋଛି ନେଇଯିବ। ଆମର ମୁଁ ଭାବେ ନୂଆ ନୂଆ ବେଳେ ବହୁତ କରିଥିଲି ଗ୍ୟାସ୍ ରେ ସେମିତି ଶୁଣିକି ତୋ ଠାରୁ ମୁଁ କରିଥିଲି କିନ୍ତୁ ରୋଷେଇରେ ଏତେ ତକଲିଫ୍ ପାଇଲି। ଝରକା ପାଖରେ ପୁଳାଏ ସାମାନ ତାକୁ କାଢ଼ ତାକୁ ଧୁଅ। ପାଖରେ ଇଣ୍ଡକ୍ସନ ଅଛି ତାକୁ ପୋଛ ସାଇଟରେ ବାସନ ଷ୍ଟାଣ୍ଡ ତାକୁ ପୋଛ। ମାନେ ଏତେ କାମ କର କବୋର୍ଡ଼ ଚାରିଆଡ଼େ କରିଦେଇଛନ୍ତି। ତା ଆଡ଼େ ଛିଟିକିବ ତାକୁ ପୋଛ। ତା ଅପେକ୍ଷା କରିବା ଅପେକ୍ଷା ବାହାରେ ନେଇଯାଉଛି ସ୍ପେସ୍ ଅଛି ସିଡିି଼ ଘରେ କରିଦଉଛି। ସେ ଯାହା ପଡ଼ୁଛି କବାଟ ଫବାଟ ଟିକେ ପୋଛା ପୋଛି ଖାଲି କନା ମାରିବା କଥା। ଆଉ କଣ ତା ଭିତରେ ଆମେ ଭାତ ତରକାରୀ ଗୋଳେଇ ଖାଉଛୁ ସେଇଟା ନାଇଁ ସେ ଏବେ ତାପରେ ଘରଠୁ ବି ଏବେ ଦେଖିକି ଆଣିଲି ତମେ ବି ସେଇଠି ଆଇଁଷ କରୁଛ ଟିକେ ଧୋଇ ଦଉଛ। ଆଉ ଏତେ ମାପ ମାପୁଛ ନା କଣ?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
ମୁଁ ସେମିତି ଆଜି ଯାହା ଛିଟିକା ପଡ଼ିଲା ଗୋଟେ ଥର କପଡ଼ା ନେଇକି ପୋଛା ପୋଛି କରିଦେଲି ସରିଲା। ଆଉ ଏତେ ବାରିଲେ ଆଇଁଷ ଟିକେ ବି କରିକି ଖାଇ ପାରୁନି।
ନାଇଁ ଆଉ ଯଦି କିଏ ବାରିବ ଅଧିକ ଆଇଁଷ ଖାଇବା ଛାଡ଼ କାହିଁକି ନା ଦେହ ଭିତରେ ବି ତ ସବୁ
ସେଇଆ ଭାବିକି ଆଜି ଭାବିଲି ନା ମାମା କହିଲେ କି ବାବାଙ୍କୁ କହୁଥିଲି ଚିଙ୍ଗୁଡି ଆଣିବାକୁ ମୁଁ ମନା କଲି ଡାଇରେକ୍ଟ ଭଳି ଚିଙ୍ଗୁଡି ଆଣନ୍ତୁନି ମାଛ ଆଣନ୍ତୁ ନା ଚି କି ଯିବ। ମୁ କହିଲି ଛିଟିକିବ ବୋଲି ଆଉ କଣ କରିବା ଛିଟିକିଲ ପଚା କରିକି ଖାଇବା ଆଉ। ସେଥିପାଇଁ ଯାହା ବି ଛିଟିକିଲା ଏତେ ବ୍ୟସ୍ତ ନାହିଁ। ଲାଷ୍ଟୁ ସଇଲା ପରେ କପଡା ଆଣିକି ଗୋଟେ ଆଡେ ପୋଛି ନେଇଗଲି। ଗୋଟେ କପଡାରେ କବଟ ସିଟି ପାହାଚ ଗୋଟେ ପାହାଚ ସେଠି କଡେ ତ ଗୋଟାଏ ପାହଚ ପୋଛିିଲି। ପୋଛି ଦେଇକି ସେମିତି ପୋଛି ପାଛି ଦେଇକି ଆଇଲିି। ଖାଇଲୁ ଶାନ୍ତିରେ ଆଉ ଏମିତି ଛିଟି ଏମିତି ଟିକେ ବେଶୀ ବାଢ଼ିଲା ବେଳକୁ ଖାଇ ହଉନି ଦେଖିଲେ ଡର ଲାଗୁଚି। ଆ ଜି ଆଉ ଏତେ ନାଇଁ ସମାନ ରୋଷେଇ ଆରମ୍ଭ କଲି ଗୋ ଗୋଟେରେ ଦିଟା ଗୋଟେରେ ମାଛ ଭାଜିବାକୁ ଗଲି। ଦିଟା ବେଳକୁ ପୁରା ଶଇଲା। ସାଙ୍ଗେ ସାଙ୍ଗେ ଦିଟାରେ ଗରମ ଗରମ ଭାତକୁ ତରକାରୀ ବସି ଖାଇଲୁ ବଢିଆ ଲାଗିଲା।
ହଁ ହଉ ଯାଅ ଟିକେ ତାହେଲେ ଶୁଅ ମୁଁ ରଖୁଚି।
ହଁ ହଁ ରଖୁଚି।